କାଁ ଗସଛ
ହଁ ବସିଛି ହେ ତମେ କଣ କରୁଛ?
ଠିଆ ମାନେ ଏକା କରିି ଦେଲା ଖାସିକି ପଡିଗଲେ
ଏମା ମାୋଲା କି।
ନାଇଁ ମାଡ ହେଇନି ଧୀରେ ପ
ହଁ ତାକୁ ଖେଳନା ଦେଇଦିଅ ହେ କଣ ଅଛି ଯେ ସେ ଖେଳିବ
ଖେଳ ଖେଡେ ବାେ।
ଏ
ଅଦ୍ଭୁତମିଲ ଅଦ୍ଭୁତମିଲାର
ଆଉ କିଏ ଛୁଆ ନାହାନ୍ତି କି ସେ ପାଖାପାଖି ଆଉ କିଏ ଛୁଆ ନାହାନ୍ତି କି ସେ ପାଖାପାଖି
ହେ ସବୁ ଘର ବାହାରେ ଚାରିଟା ପାଞ୍ଚଟା ହେଲେ।
ଅ ଓ ହଁ ହଁ।
ଏଦଦ ଆହାରାର ଦନ
ସେ ପା ରଡି ଗଲାଣି ବସିକି
ହଁ ରାଡି ବୋବାଡି ସବୁ କରିବ ନାହିଁ ଖାସି ଗଲା ସେ ଏକା କରିତ ଦେଲା ତାପରେ ଶୁସି ଗଲା।
ଏହ। ସିଡିରେ କରିଦେଲା କି ନା ସେ ଯୋଉ ଖସଡା ଟାଇପ ର ହେଇଛି ସେଇଠି କରିଦେଲା।
ନାଇଁ ହେ ଘର ଭିତରେ ମାର୍ବଲରେ ସେ ଖସୁ କିଛି ପାଣି ପଡିଲେ,
ପାଣି ପଡିଲେ ଖସି ଆଉଥିବ
ହଁ, କଣ କରିବି ଆାକୁ ହୁଁ ବହୁତ ଦୁଷ୍ଟ ହଉଛି।
ହବ ଟିକେ ଦୁଷ୍ଟ,
ଏବେ ଏବେ ବେଶୀ ଜିିଦି କରୁଛି କଣ କରୁଛି କଇଲ ତଳେ ଶୋଇ ପଡୁ ଚି ଆଉ ଜମା ଉଠୁନି କାନ୍ଦୁଚି ଚଲାଉଛି ତାର
ହାଁ ହାଁ ହାଁ ତଳେ ଖାଲି ତଳେ ଶୋଇ ପଡୁଛି?
ଖାଲି ତଲେ ପୁରା ଚିତ୍ ହେଇକି ଶୋଇ ପଡୁଚି। ହୁଁ ହୁଁ ଆଉ ସେଠୁ ଉ ଉଠୁନି କାନ୍ଦୁଚି ଖାଲି ତାକୁ କିଏ ଜଣେ ଉଠେଇବ ସେ ନିଜେ ଉଠିବନି।
ଏହେ ଖୁସି ଖବର ଆଉ ତାକୁ ଇଚ୍ଛା ହଉଛି ମାନେ ତଳେ ଯୋଉ ଥଣ୍ଡା ଥଣ୍ଡା ଲାଗୁଥିବ ସେଥିପାଇଁ ତାକୁ ଭଲ ଲାଗୁ ଧେ ଆଉ।
ଆଉ କଣ କହିଲେ ମାନେ ଏକ କରିଦଉଚି ଯାଇ କପଡା ଆଣୁଛି ନିଜେ ପୋଛିବା ପାଇଁ ନିଜେ ପୋଛୁଛି ହିଁ ହିଁ
ଯାହା ହଉ ସବୁ ଶିଖି ଗଲାଣି ଆଉ
ତା ବାବା କହିଲେ ଶୁଣିବ ସବୁ କଥା କିନ୍ତୁ ମୋ କଥା ଜମା ଶୁଣୁନି। କଉଟା ବି ଶୁଣିବନି ହଁ
ସବୁ ଝିଅ ମାନେ ବାବାଙ୍କୁ ବେଶୀ ପସନ୍ଦ କରନ୍ତି।
ହଁ ବାବା ହିଁ ପସନ୍ଦ ହିଁ ତାଙ୍କର।
ହୁଁ ଉଁ, ନାଇଁ ଭାଇ ବହୁତ କମ୍ ସମୟ ଦଉଚନ୍ତି କି ନାଇଁ, ସିଏ ଦେଖୁନଥୁିବ ସେଥିପାଇଁ ହେଲା ଟିକେ ସେ ତାଙ୍କର ଭଲ ପାଇବା ପାଇଲେ ବି ସିଏ ପୁରା ସେମିତି ହଉଥିବ। ଯୋଉମାନଙ୍କୁ ଆମେ ଦେଖିନଥାଉ ସେମାନଙ୍କୁ ଦେଖିଲେ ଆମେ ଟିକେ ବେଶୀ ଇଏ ହେଇଯାଉଚେ ନା
ହଁ ହଁ ଆମେ ସେଆଡେ ରହିଯାଇଥିଲୁ ନା ଏଇଠୁ ଆସିଲା ରୁ ବେଶି ଖୁସି ହେଇଯାଉଚି ଦେଖିଲାଠୁ। ତାଙ୍କୁ ଲୁଚିକି ଯାଉ ଚନ୍ତି ସେ କାମକୁ ହୁଁ
ହଁ ହଁ
ନାଲେ କୁ ହଁ ରଡ଼ି ଛାଡୁଛି ହୁଁ ତାଙ୍କୁ ମୁଁ ସେପଟ ଘରକୁ ନଉଛି ତାପରେ ସେ ଯାଉଛନ୍ତି ହୁଁ ହୁଁ
ହୁଁ ହୁଁ ହୁଁ ଯା ହଉ ସିଏ ବଡ ହେଇଗଲେ ସ୍କୁଲ ଗଲେ ଆଉ କିଛି ଉ ମାନେ ଅସୁବିଧା ହବନି ଯେ
ହଁ ହଁ, ବଡ ହେଲା ବେଳକୁ ଆହୁରି ଅଛି ହିଁ ହିଁ
ହୁଁ ହୁଁ ସମୟ ବହୁତ ଜଲଦି ପଳଉଚି ମାନେ ବହୁ ଜଲଦି
ଦେଖ ନା ଏବେ ଦେଖୁ ଦେଖୁ ତାକୁ ଦେଢ ବର୍ଷ ହେଇଗଲା।
ହଁ ସେଇ ବା ବହୁ ଜଲଦି ସମୟ ପଲଉଚି।
ଏବେ ଏବେ ଲାଗୁଛି କିନ୍ତୁ ଦେଢ ବର୍ଷ ହେଇଗଲାଣି।
ହୁଁ,
ରାତିରେ କଣ ରୋଷେଇ କରିବ ନା କଣ?
ରାତି ରେ ଭାତ ଆଜି ଅଧିକ ବନେଇ ଦେଇଥିଲି ତ ସେଇଟା ଅଛି। କଣ ବନେଇବି ରାତିରେ ଯେ ମୁଁ ଭାବୁଛି ଭାତ ସହିତ ଆଳୁ କଣ ବ ଭଜା ଫଜା କରିଦେବି।
ହୁଁ ହୁଁ,
ହ
ଏପଟେ ତ ବର୍ଷା ହେଇକି ଆଜି ପୁଣି ଶେଷ ଗୁରୁବାର କି ନାଇଁ। ଆଜି ବଜାର ସବୁ ବନ୍ଦ ଆଜି କିଛି ଖୋଲିବନି
ଏଇ ସେସବୁରୁ କୁଆଡ଼େ ଗୋଟେ ବଜାର ବସୁନି ହେଇଟି ଜାଣିଥିବ କ ଫୁଲବାଣୀରେ ଏବେ ଆସୁଛି କି ନାଇଁ କେଜାଣି ସବୁ କପଡା ଡ୍ରେସହରିକା ସବୁ ମିଳେ।
ଏ ମା ମୁଁ ଜାଣନି ହେ।
ହଁ ଏବେ ଆସୁନଥିଲା କିନ୍ତୁ ସେ ଆଗରୁ ଆସୁଥିଲା।
ଶେଷ ଗୁରୁବାର ତ ସବୁ ବନ୍ଦ କହିକି ଆଉ ମୁଁ ତ କେବେ ଯାଇନି ଗୁରୁବାର କେବେ ମାର୍କେଟ ମାନେ ସେ ସେ ହଟକୁ ଜମା ଯାଇନି ଦେଖା ଦେଖାଯାଉଅଛି। ଆଗ ଭଲ ନାହିଁ ମାନେ ପୁରା ବର୍ଷା କରିକି ଏବେ ଟିକେ ଖରା ଦଉଛି ଯେ ସବୁଆଡେ ଉଦାଳିଆ ପାଗ ହେଇଛି ନା ପୁରା ଓଉଦା ଓଦା ସବୁଆଡେ ପାଣି ଫାଣି ହେଇକି ଯିବା ପାଇଁ ଭଲ ଲାଗିବନି।
ହଁ ବୃଧ ବାର୍କ ତ ହାଟ ହଉଛି ଆଉ। ବୁଦ୍ଧବାର ତ ବୁଧବାର ହଣ୍ଟାକୁ ଯାଇନା ତମେ କେବେ ଦେଖିନ।
ନା। କେବେ ଯାଇନି ଗୋଟେ ଥର ଖାଲି ଯାଇଥିଲି ଏମିତି ଭାଇ ସହିତ ଗୋଟେ ଘେରା ମାରିକି ଯଇଛି ଆଉ। ଆଉ ଯାଇନି ଜମା।
ହଁ ହୁଁ। ତ ଭାଇ ଭଲ ଅଛନ୍ତି କେତେବେଳେ ଆସୁଛନ୍ତି ଡିଟିରେ
ଏ ଭାଇ ଆସୁଛି ସିଏ ପୁରା ଏଗାରଟା ସାଢେ ଦଶଟା ଏମିତି।
ହୁଁ ହୁଁ।
ଆଜି ସେ ଯାଇଥିଲା ରାଧାକୃଷ୍ଣ ମନ୍ଦିର ଯାଇଥିଲା ହେଲା।
କୋଉଠି ସେଇଟା?
ଏଇଟା ପୁଣି ସେଇ ମେଡିକାଲ ଏ ଯୋଉ ଆମର ଡାକ୍ତର ଖାନ ଛକ ପଟେ
ହଁ ହୁଁ।
ଜାଣିନି ଏଇଠି ଗୋଟେ ବହୁତ ସୁନ୍ଦର ରାଧାକୃଷ୍ଣ ମନ୍ଦିର ଅଛି ଜାଣିଛ ବହୁତ ବଡଟେ।
ମୁଁ ବି ଦେଖିନି କେବେ?
ହଁ ତାର ତାର ବଗିଚା ବହୁତ ସୁନ୍ଦର ହେଇଛି କେତେ ସୁନ୍ଦର ସେ ମନ୍ଦିର ମୁଁ ଜାଣିନି ମୋ ସାଙ୍ଗମାନେ ସବୁ ଯାଇ ଥିଲେ ସେଇଠୁ ମତେ ସବୁ ଫଟୋ ପଠେଇଥିଲେ ସବୁତିକ ହେଲା। ଆଉ ଆଜି ଭାଇ କୋହୁଥିଲା ସେ ମନ୍ଦିର ଯାଇଥିଲୁ ବହୁତ ବଢିଆ ମନ୍ଦିର ଭାଇ ପୁରା ହୋଲି ହେଇ କି ଭିଜିିକି ପୁରା ଆଇଥିଲୁ।
କୋଉଠି ଏଇଟା କୋଉଠି ମନ୍ଦିର?
ଏଇଠି କୋଉଠି ଯେ ସେଇ ଡାକ୍ତରଖାନା ଛକ କହୁଛନ୍ତି ନାଇଁ ତ ଏପଟ ଗୋଟେ ଯୋଉ କେନ୍ଦୁପତର ନା କଣ ସେପଟ ସାଇଟ ପୁଣି କଣ।
ଅ ହେଇଥିବ ଏବେ ନୂଆରେ ହେଇଥିବ।
ନାଇଁ ସେଇଟା ବହୁତ ବର୍ଷ ର ହେଲାଣି କହୁଛନ୍ତି ବହୁତ ସୁନ୍ଦର ହେଇଛି ସେ ମନ୍ଦିର ଟା।
ହଁ ନାଇଁ ଏବେ କଣ ଗୋଟେ ରାଧାକୃଷ୍ଣ ମନ୍ଦିର ପ୍ରତଷ୍ ଟା ହବ କହୁଥିଲେ ସେଇଟା କି?
କିଏ ଜାଣି ମୁଁ ଭଲସେ ଜାଣିନି ଏଇଠି ରାଧାକୃଷ୍ଣ ମନ୍ଦିର ବି ଅଛି ବୋଲି ମୁଁ ଜାଣିନଥିଲି ଯେତେବେଳେ ମୋ ସାଙ୍ଗ ମାନ ଗଲେ ସେତେବେଳେ ମୁଁ ଜାଣିଲି।
ଓ ହ ହ।
ଜାଗା ବହୁତ ସୁନ୍ଦର ଥିଲା ମୁଁ ଯେତିକି ଦେଖିଛି ତାର ପଟଉରା ବଉ
ହଁ ଏଇଠି କୋଉଠି ଗୋଟେ ଅଛି ବୋଲି ଶୁଣିଥିଲି। ଆମ ସାଇଟ ଆମର ଆମେ ଯୋଉ ପଟେରୁ
ନାଇଁ ନାଇଁ ଯୋଉଠି ବସ୍ ରହୁଛି ତା ତଳକୁ ଆମ ଘରକୁ ଗଲା ବେଳକୁ
ହେଇଥିବ।
ସେଇ ତଳା ଟା କୋଉଠି ଗୋଟେ ସେଇ ମନ୍ଦିର ପ୍ରତିଷ୍ଠା ହେଇଛି ପଣି।
ହଁ ହେଇଥିବ ହେ ମୁଁ ମୁଁ ତ ପ୍ରାୟ ବାହାରକୁ ଯାଇନି ଯେତେବେଳେ ଯାଉଥ
ନା ମୋ ବୋଉ କ ବୋଉ ସହିତ କଥା ହଉଥିଲି ତ । ସେ କହୁଥିଲା।
ହଁ
ଆଉ ସବୁ ଘରେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ବଉ ତ ଗାଁ କୁ ଯାଇଛି । ଗଞ୍ଜାମ।
ଭଲ ତମେ ତମେ ଆସ ଆସିଲେ ଏଥର ଟିକେ ଆମେ ସବୁ ଇଏ କରିବା ବୁଲିବା ସବୁ ।
ଜଣେ ମାମୁଁଙ୍କର ଘର ପ୍ରତିଷ୍ଠା ହେଉଛି ତ ସେଇଠିକୁ ଯାଇଛି ।
ହଁ ଭଲ ଏବେ ପ୍ରାୟ ସବୁ ଘର କରୁଛନ୍ତି । ସବୁ ପୁରା ।
ଏଇଠି ନା ଏଇ ପଣ୍ଡାରେ ନୁହ କି ମାନେ ଏମିତି ପ୍ଲଟ ଭଳିଆ ଘର ସମସ୍ତ ମାନେ ଦେଖିବ ଗୋଟେ ବି ଗଛ ନାହିଁ ସବୁଆଡେ ଖାଲି ଘର ଆଉ । ଗୋଟେ ଘର କଲେ ଏଇଠି ଗୋଟେ ବୋରିଙ୍ଗ । ଖୋଳନ୍ତି ଯେତେଟା ଘରକୁ ସେତେଟା ବୋରିଂ । କୋଉଠୁ ପାଣି ଆସିବ କୁହ ତ?
ପାଣି ସେପଟେ ଅସୁବିଧା ।
ପାଣି ଅସୁବିଧା କିନ୍ତୁ ଗୋଟେ ଘରକୁ ପାଣି କଉଠୁ। ରହୁଚି ହଁ ହଁ ।
ସେଇଟା ବି ସତ କଥା । ଏବେ ସମସ୍ତଙ୍କର ସେମିତି ହଉଛି ସବୁ ସବୁ ସହରରେ ହଉ କି ଗାଁ ରେ ହଉ ଗାଁ ଜାକରେ ବି ହଉଛି ଆମ ଗାଁ ରେ ବି ତ ସମସ୍ତେ କରୁଛନ୍ତି ।ସମସ୍ତ ର ଗୋଟେ ଗୋଟେ ନିଜର ଗୋଟେ କୂଅ କରୁଛନ୍ତି ।
ହୁଁ ଯାହା ହେଲେ ବି ସେପଟେ କୂଅ କୂଅ ଖୋଳୁଛନ୍ତି ଆଉ । ଏଇ ବୋରିଙ୍ଗ ବି ଖେଳୁଛନ୍ତି ନା କିନ୍ତୁ ଏଇଠି ବୋରିଙ୍ଗ ବେଶୀ କୂଅ ନାହିଁ ଗୋଟେ ବି । ଖାଲି ବୋରିଂ । ଆଉ ପୁଣି ପାଖ ପାଖ ଖୋଳୀଥିବେ।
ଏ ପାଖାପାଖି ଖୋଳିଲେ ଆଉ ପାଣି ମିଳିବ କି?
ନା ପାଣିର ଅସୁବିଧା ଏଇଠି ବହୁତ ।ଏଇଠି ନା କଣ କରନ୍ତି କହିଲ ଯୋଉ ପାଣି ଟାଙ୍କି କି ନାଇଁ । ପାଣି ଗାଡି ଯୋଉ ସେଟା କିଣିକି ଆଣନ୍ତି ଘର ପାଇଁ । ଏ ଦୈନନ୍ଦିନ ବ୍ୟବହାର କରିବା ପାଇଁ ପାଣି ମିଳେନି ଏଠି। ପାଣି ଅସୁବିଧା ।
ହୁଁ କଣ ସେ ସାହି ଏ ଯୋଉ ଡେଭିଡ ଭାଇ ଆଙ୍କେ ରହୁନଥିଲେ ସେପଟ ସାାଇ ଯୋଉ କଣ ସେଇଟା କେନ୍ଦୁପଦର । ସେପଟେ ବି । ସେମତି ଅସୁବିଧା ହେଇଛି ।ପାଣିର ବହୁତ ଅଭାବ ସବୁ ତାଙ୍କ କୂଅର ପାଣି ସବୁ ଶୁଖି ଯାଇଛି । ବହୁତ ଯୋଉ ଖରା ହେଲା ଏବେ ପାଣି ମିଳୁନି ସେମାନେ ପାଣି ପାଣି କିଣିକି ସବୁ କାମ କରୁଛନ୍ତି ।
ହୁଁ ଏଇଠି ବି ସେମିତି ପାଣି କିଣୁଛନ୍ତି । ମାନେ ଗୋଟେ ଟ୍ୟାଙ୍କର କୁ ସେ ପନ୍ଦରଶହ ନଉଛି । ଗୋଟେ ହଁ ହଁ ।
ଆମର ଯୋଉଠି ପାଣି ହଁ ଆମର ଯୋଉଠି ପାଣି ପୁରା କମ ଇଏରେ ଯାଏ ମାନେ କମ ଦମ୍ ରେ ମିଳେ ସେଠି କେତେ ପଇସା?
ଆଉ ଜାଣିଛ ଗୋଟେ ବି ନଦୀ ନାହିଁ ପାଖରେ । ନଦୀ, ଝରଣା, ବନ୍ଧ ଆମେ ଦେଖିନୁ।
ଶୁଣ ଆଉ ଟିକେ ପରେ କଥା ହବା ମୋର ଟିକେ କାମ ଅଛି ।
ହଁ